ଜୟ ଜଗନ୍ନାଥ ବନ୍ଧୁ, କେମିତି ଅଛନ୍ତି?
ମୁଁ ତ ବେଶ ଭଲରେ ଅଛି, ଆପଣ କେମିତି କଣ ଅଛନ୍ତି କୁହନ୍ତୁ?
ହଁ ମୁଁ ବି ସେଇ ବେଶ ଭଲରେ ଅଛି। ଟିକେ ଦେହଟା ଖରାପ ଅଛି, ଟିକେ ଥଣ୍ଡା ମୋତେ ହେଇଯାଇଛି ତ।
ଓ ଆପଣ କେଉଁଠାରେ କଣ ବୁଲିଆକୁ ଯାଇଥିଲେ ବୋଧେ ହୁଏ?
ହଁ ସେଇ ଟିକେ ଯାଇଥିଲି, କହିଥିଲି ତ ଆପଣଙ୍କୁ ସମୁଦ୍ରକୁ ଯାଇଥିଲି।
ଓ ତାପରେ ସେ ସମୁଦ୍ରର ସେଇ ସମୁଦ୍ରରେ ଗାଧୋଇକି ହିଁ ଦେହଟି ଆପଣଙ୍କର ଖରାପ ହୋଇଯାଇଛି।
ହଁ ନିଶ୍ଚୟ ନିଶ୍ଚୟ ପାଣି ବାଜିିକି ଟିକେ ଇଏ ଇଏ ହେଇଛି ଆଉ, ମେଡିସିନ ଖାଇକି ଟିକେ କମିଗଲାଣି। ଏବେ ଟିକେ ଦେହ ଯଥେଷ୍ଟ ଭଲ ଅଛି।
ଆପଣ କେଉଁଠିକି ଯାଇଥିଲେ, ମାନେ କେଉଁ ସମୁଦ୍ରକୁ ଯାଇଥିଲେ ପୁରୀ ସମୁଦ୍ର ନା ଅନ୍ୟ କଣ ସମୁଦ୍ରକୁ?
ନାଇଁ ନାଇଁ ପୁରୀ ସମୁଦ୍ର ହିଁ, ସେଇଟା ଛଡା ଆଉ କୋଉଠିକି ଯାଇନି।
ଓ ହୋ ଆପଣ କଣ କେବେ ଯାଇନାହାନ୍ତି କି ଆମର ତା ନାଁଟା ତ ମନେ ପଡୁନି, ସମୁଦ୍ର ନାଁଟା କିନ୍ତୁ ତାର ନାଁ ଟା ଟିକେ ଅବାଗିଆ ନାଁ ଟା ଟିକେ, ମାନେ ଆମର କାକଟପୁର ସାଇଡ ରେ ସେ ଜାହାନିଆ ସମୁଦ୍ର ତା ନାଁ।
ଆଚ୍ଛା ଯାହାନିଆ ଶୁଣିଛି ଶୁଣିଛି, କିନ୍ତୁ କେବେ ଯାଇନି।
ଓ ହୋ ମୁଁ ଥରେ ଦୁଇଥର ଯାଇଛି, କିନ୍ତୁ ତାପର ଠାରୁ କେବେ ଯାଇନାହିଁ।
ଆଚ୍ଛା କେତେ ଜାଗାଟି ବହୁତ ଭଲ ଜାଗାଟି?
ହଁ କହିବାକୁ ଗଲେ ପୁରୀଠାରୁ ଏତେ ଖାସ୍ ନୁହେଁ, କିନ୍ତୁ ସମୁଦ୍ର ମାନେ ସେଠାରେ ଗାଧେଇବା ପାଇଁ, ଏବଂ ଫଟୋ ଫଟ ନର୍ମାଲ ଭିଡିଓ କରିବା ପାଇଁ ଭଲ ଲାଗେ। କାରଣ ସେଠାରେ ଏତେ ବେଶୀ ମାନେ ପବ୍ଲିସିଟି ନଥାନ୍ତି। ତ ସେଠି ସବୁଠାରୁ ମାନେ ଏକା ଏକା ସବୁ ଭଲ ଲାଗେ।
ଆଚ୍ଛା ଆଚ୍ଛା ତାର ମୁଁ ନିଶ୍ଚୟ ଭ୍ରମଣ କରିବାକୁ ସ୍ଥିର କରିବି। କାଇଁ ନା ଏଭଳି ଜାଗା ମତେ ବହୁତ ପସନ୍ଦ।
ଏବଂ ସେଠାରେ ଗୋଟେ ସେଠାରେ ଗୋଟେ ପ୍ରସିଦ୍ଧ ମସ୍ଜିଦ୍ ମଧ୍ୟ ଅଛି।
ଆଚ୍ଛା ଆଚ୍ଛା ମସ୍ଜିତ ଅଛି ନାଇଁ।
ହଁ ମୁଁ ମସଜିଦ୍ କୁ କେବେ ଯାଇନାହିଁ, ମୁଁ ଭାବୁଛି କି କିଛି ଦିନ ଯ ଗଲା ପରେ ଟିକେ ମସଜିଦରେ ମଧ୍ୟ ଦର୍ଶନ କରି ଆସିବି।
ଆଚ୍ଛା ଆଉ ମସଜିଦ୍ ଦର୍ଶନ କରିବେ ଆପଣ ନାଇଁ ତାହେଲେ? ଆମେ ବି କଣ ଯାଇପାରିବା?
ହଁ ହଁ କିଛିଟା ଜାଗାରେ ଆମକୁ ଆଲାଉ ନଥାଏ, କିନ୍ତୁ ଆମେ ମଧ୍ୟ ଯାଇପାରିବା। କିନ୍ତୁ ସେ କଥା ଛାଡ଼ନ୍ତୁ ଆମେ ଆମର ପୁରୀ ଯିବା ପ୍ରଥମେ ତାପରେ ଦେଖିବା କେଉଠିକି ଯିବା କଥା।
ହଁ ନିଶ୍ଚୟ ନିଶ୍ଚୟ ପୁରି ଯିବା କୋଉ ଦିନ ସ୍ଥିର କରନ୍ତୁ କେବେ ଯିବା।
ମୁଁ ଭାବୁଥିଲି କି ରଥଯାତ୍ରା ଆଗକୁ ଆସୁଛି ରଥଯାତ୍ରାରେ ଗଲେ କିଛି ଭଲ ହୁଅନ୍ନ୍ତାନି?
ହଁ ନିଶ୍ଚୟ ନିଶ୍ଚୟ ବହୁତ ଭଲ ଦିନ। ସେଦିନ ନିଶ୍ଚୟ ଯିବା ଭିଡ ଅବଶ୍ୟ ରହିବ କିନ୍ତୁ ତଥାପି ଜଗା ପାଇଁ କିଛି ବି କରିବା।
ହଁ ସେଇ ଗୋଟେ ଦିନର ହିଁତ କଥା କିନ୍ତୁ ଶେଷ ଦିନ ଲକ୍ଷ ଲକ୍ଷ ଭକ୍ତ ଆସଛନ୍ତି ଯେ ମାନେ ବାପରେ ବାପ ମାନେ ଚାଲି ହୁଏ ନାହିଁ।
କୁହନ୍ତୁନି କୁହନ୍ତୁନି ଯଦି ବର୍ଷା ହଉଥିବ ତ ଟିକେ ହେଲେ ଶାନ୍ତି ମିଳିବ ଯଦି ଖରା ହଉଥିବ ପ୍ରଚଣ୍ଡ ଖରା ଛିଡା ହେଇ ତାଙ୍କର ରହିବା ଭାରି କଷ୍ଟକର ହେଇଯିବ ଆମ ପାଇଁ।
ନା ନା ଖରା ହବନି। କାରଣ ତା ସେଇ ମାସରେ ଆମର ଖରା ହିଁ ହୁଏନି କେବେ। ତ ଅବଶ୍ୟ ବର୍ଷା ହିଁ ବର୍ଷା ତ ହବ କି ନାଇଁ ଠିକ ନାହିଁ ଯଦି ବି ବର୍ଷା ନୁହେଁ ପାଗ ଯେମିତି ତେ ବି ଥିବ ଆମକୁ ମାନେ ଠିଆହବା ପାଇଁ ଗରମ ଲାଗିବନି। କାରଣ ଆଉ ତାଙ୍କର ପୋଲିସ କର୍ମଚାରୀମାନେ ମଧ୍ୟ ଆମଠାରୁ ମାନେ ପାଣି ପକଉଥିବେ ଆମ ଉପରେ ପାଣି ସ୍ପ୍ରେ କରୁଥିବେ ତ ଆମର କିଛି ଅସୁବିଧା ହବ ନାହିଁ।
ନିଶ୍ଚୟ ନିଶ୍ଚୟ ନିଉଜରେ ଦେଖିଛି। ଆଛା ଆଚ୍ଛା ଆଉ କଣ ଖାଇବା ପିଇବା ବ୍ୟବସ୍ଥା ଏବେ ରାତିରେ?
ଖାଇବା ପିଇବା ଆଜି ତ ଆମର ହେଇଛି ରୁଟିକୁ ସନ୍ତୁଳା ଆପଣଙ୍କର କଣ ହୋଇଛି?
ହଁ ବୋଉ ଆମର ଚକୁଳି ପିଠା କରୁଛନ୍ତି। ଚୁକୁଳିପିଠାକୁ ବାଡିଆ ଡାଲମା ଖିଆ ହବ ଆଉ।
ଓହୋ ଚକୁଳି ପିଠାକୁ ବାଡିଆ ଡାଲମା ତ ବେଶ ସ୍ଵାଦିଷ୍ଟ କର ଅଟେ।
ହଁ ନିଶ୍ଚୟ ନିଶ୍ଚୟ ମୋର ପ୍ରିୟ କହିବାକୁ ଗଲେ।
ଓହୋ ତେବେ ଆପଣ କଣ କରୁଛନ୍ତି ନା ନାହିଁ?
ଏବେ ଏବେ ତ କିଛି ନାହିଁ ଏବେ ତ ଜଷ୍ଟ ବାହାରୁ ଆସିଲି ଖାଇକି ଟିକେ ଛତୁଆ ଖାଇକି ବିଶ୍ରାମ କରୁଥିଲି।
ଓହୋ ଆଉ ଆପଣ କଣ କଣ କହୁଛନ୍ତି ଆପଣ କୁଆଡେ ବୁଲିବାକୁ? ଯିବା ଆମେ ତ ପୁରୀ ତ ଯାଇଥିଲେ କିନ୍ତୁ ତେବେ ଯାହା ନିଆ କଥା ଟିକେ ଉଠାନ୍ତୁ।
ଠିକ୍ ଅଛି ନିଶ୍ଚୟ ଯିବା ଯାହା ନିିଆ ପୁରୀ ପୁରୀ ପରେ ପରେ ଯିବା।
ପୁରୀ ପରେ ଯିବା ଅର୍ଥାତ୍ ଆମର ଜୁଲାଇରୁ ଅଗଷ୍ଟ ମାସରେ।
ହଁ ଅଗଷ୍ଟ ମାସରେ ଯିବା।
ଦେଖାଯାଉ ଆପଣ କେମିତି କଣ କେମିତି କଣ ଯିବା ଆସିବା ବ୍ୟବସ୍ଥା କରିବେ ନା କଣ ବୁଝିବା?
ବ୍ଯବସ୍ଥା ଚ ଟ୍ରେନ ତ ଟ୍ରେନ ରେ ଯିବା ବେଶି ବେଶ ଭଲ ହବ ଭାବୁଛି।
ନା କଣ କହୁଛନ୍ତି? ହା ଲୋ। ହ୍ୟାଲୋ ବନ୍ଧୁ। ହ୍ୟାଲୋ ନେଟୱାର୍କ ର କିଛି ତ୍ରୁଟି ରହୁଛି ବୋଧେ?
ନା ନା ନେଟାର୍କ ର କିଛି ତ୍ରୁଟି ନୁହେଁ ମୋର ମୁଁ ଦେଖୁଥିଲି କି ମାନେ ଜାହାନିଆ ସମୁଦ୍ରଟି କେତେ ବାଟ ହେବ ଏଇଠୁ?
ଆଚ୍ଛା ଆଚ୍ଛା କେତେ ବାଟ କଣ ଦେଖିଲେ?
ନା ଦେଖିପାଇଲିିନି କାରଣ ଦେଖିବା ସମୟରେ ହିଁ ଆପଣଙ୍କୁ ମୋର ଆଉ ଶବ୍ଦ ଶୁଭିଲାନି ତେଣୁ ମୁଁ ସେଠାରୁ କଟିକି ଏଠିକି ପଳେ ଆସିଲି।
ଆଚ୍ଛା ଆଚ୍ଛା ଆଚ୍ଛା।
ଆପଣଙ୍କୁ ଟିକେ ମାନେ ଆପଣ କିଛି କୁ ଅ ଠିକ୍ ଅଛି ଆପଣ ଦେଖିକି ମତେ କୁହନ୍ତୁ ମୁଁ ସେତିକି ମଧ୍ୟରେ ମୁଁ କିଛି କଥାବାର୍ତା କରୁଚି।
ଠିକ୍ ଅଛି ଠିକ୍ ଅଛି।
ଆପଣ ବୋଧହୁଏ ଜାଣିଥିବେ କି ମାର୍ଚ୍ଚରେ ପଖାଳ ଦିବସ ରୂପେ ପାଳନ କରାଯାଏ? କିନ୍ତୁ ସାଧାରଣତଃ ଓଡ଼ିଆ ମାନେ ଏହାକୁ ବେଶ୍ ଭଲ ଭାବରେ ଏହାକୁ ଚର୍ଚ୍ଚା ଓ ପର୍ବକୁ ପାଳନ କରିଥାନ୍ତି।
କି ଡିଷ୍ଟାନ୍ସ୍ ଟା ଆମର ହେଇ ଯାଉଚି ସ୍ କିଲୋମିଟର୍ ଉଁ ମୋର ବି ନେଟୱାର୍କର ଇସ୍ୟୁ ରହିଯାଉଚି ଯେହେତୁ ମୁଁ ଟିକେ ଦେଖିବାରେ ବିଳମ୍ବ ହଉଚି ମୋର।
ହଁ କିନ୍ତୁ ମୁଁ ଦେଖି ସାଲ୍ଲାଣି।
ଆଚ୍ଛା ଆଚ୍ଛା ତାହେଲେ କହିଦିଅନ୍ତୁ କେତେ?
ମୁଁ ଦେଖିଲି କି ଆମର ମୁଁ ଦେଖିଲି କି ସା ଷାଠିଏ କିଲୋମିଟର୍ ବୋଲି ରହୁଚି।
ଆଚ୍ଛା ଆଚ୍ଛା ଷାଠିଏ କିଲୋମିଟର୍ ମାନେ ଆମକୁ ଯା ହେଲେ ବି ଦି ଘଣ୍ଟା ଲାଗିବ ପହଞ୍ଚିବା ପାଇଁ।
ହଁ ଷାଠିଏ କିଲୋମିଟର୍ ଦି ଘଣ୍ଟା ଲାଗିବ ଯଦି ଆମେ ଯଦି ସେତେବେଳକୁ ମୋର ଗାଡ଼ିଟି ଆସିଯାଇ ଥିବ ତେବେ ଆମେ ଦି ଜଣ ମିଶିକରି ମଧ୍ୟ ଯାଇପାରିବା।
ଆଚ୍ଛା ଆଚ୍ଛା ତ ବେଶ୍ ଭଲ ହବ ଆଉ ଶୀଘ୍ର ଯାଇକି ଆମେ ପହଞ୍ଚି ପାରିବା।
ହଁ କିନ୍ତୁ ମୋର କେଉଁ ଗାଡ଼ି ଆସିବ ତାହା ମୁଁ ଏପର୍ଯ୍ୟନ୍ତ ସଠିକ୍ ଭାବେ କରି ନାହିଁ। କାରଣ ମୁଁ ଗୋଟେ ଗାଡ଼ି ଦେଖିଚି ଯୋଉଟାକି ଅଳ୍ପ ଟଙ୍କା କିନ୍ତୁ ତାହା ତାର ରେଞ୍ଜ୍ ମାତ୍ର ମାନେ ଟୋଟାଲି ହିଁ ମାତ୍ର କହିବାକୁ ଗଲେ ଷାଠିଏ କିଲୋମିଟର୍। ତ ସେଠିକି ଚେ ଯାଇ ତ ହବ କିନ୍ତୁ ସେଠାରେ କେଉଁଠାରେ ଚାର୍ଜ ବସି ଆସିବ ତା କାଇଁ ମତେ ଲାଗୁନାହିଁ ସମ୍ଭବ।
ହଁ-ହଁ ସେଟା ଠିକ୍ କଥା ଟିକେ ଅସୁବିଧା ହେଇଯିବ।
ଆପଣ କୁହନ୍ତୁ ଆପଣ କେମ୍ତି କଣ ବ୍ୟବସ୍ଥା କରିଲେ ଭଲ ହୁଅନ୍ତା ଟିକେ କୁହନ୍ତୁ?
ବସ୍ଥା ଆମର ଗୋଟେ ଚିହ୍ନା ଅଛି ଗୋଟେ ଆମର ମୋର ଭଣଜା ବୋଲି ଗୋଟେ ହବ ତାର ଗାଡି ଅଛି ମୁଁ ତା ସିଏ ବି ଆମର ଏ ଭଡା କାମ କରେ। ତ ତ ମୁଁ ତା ସହିତ କଥା ବାର୍ତ୍ତା କରୁଚି ସିଏ ଯଦି କୋଉ ଦିନ ତାର ଭଡ଼ା ଫ୍ରି ଥିବ ନା ମୁଁ ତା ସହିତ କଥା ବାର୍ତ୍ତା ହେଇ ମୁଁ କହିବି ଆପଣଙ୍କୁ ଆଉ। ଗାଡିରେ ପଳେଇଲେ ବେଶ୍ ସୁବିଧା ହବ ଆମକୁ। ଯିବା ଆସିବାରେ କିଛି ଅସୁବିଧା ନାଇଁ ଖାଇ ପିଇକି ଆସିବା ନା କଁ କହୁଛନ୍ତି?
ହଁ ତେବେ ତ ଆମର ବହୁତ୍ ଭଲ ରହିବ କିନ୍ତୁ ଆପଣଙ୍କର ସେ ଯୋଉ ଗାଡ଼ିଟି କଣ ଇଲେକ୍ଟ୍ରି ନା ପେଟ୍ରୋଲ୍?
ନାଇଁ ନାଇଁ ପେଟ୍ରୋଲ୍ ପେଟ୍ରୋଲ୍।
ଓହୋ ପେଟ୍ରୋଲ୍ କିନ୍ତୁ ତେ ତା ପାଇଁ ତ ଆମକୁ ଅଧିକ ଖର୍ଚ୍ଚ ମଧ୍ୟ ପଡିଯିବ କାରଣ ଯିବା ଆସିବାରେ।
ହଁ ଚଳିବ କିଛି ନାଇଁ ଖର୍ଚ୍ଚ କଥା ଉଠନ୍ତୁନି ମୁଁ ଅଛି ଖର୍ଚ୍ଚ କଥା କଁ ଉଠଉଚନ୍ତି। ଯିବା ଟିକେ ଦେଖିକି ଆସିବା ଆଉ ବୁଲିବା ଜାଗାରେ ଯଦି ବି ଖର୍ଚ୍ଚ ପଇସା କଥା ଉଠେଇଲେ ଆଉ କଣ।
ହ-ହ-ହ-ହ ଆପଣ ତ ପଇସା ବାଲା ହେଇଗଲେଣି ବୋଧ୍ ହୁଏ ନା ନାଇଁ?
ସେ ପଇସା ଆଉ କଁ ପଇସା ଆଉ ଖୁସିରେ ଯଦି ପଇସାକୁ ଚାପିକି ରଖିବ ଯ ଆଉ ପଇସା କଣ ଗଲା ବେଳେ ତ ଦି ହାତ ଖାଲି ଥିବ।। ଆ ଏବେ ଠୁ ଯଦି ଚାପି ହବା ଆ କେମିତି କଣ ହବ କୁହନ୍ତୁ?
ତାହା ତ ଆପଣ ବେଶ୍ ସତ କଥା କହିଲେ ଛାଡ଼ ତ ଠିକ୍ ଅଛି ଆମେ ତେବେ ସେତେବେଳକୁ ଡିସାଇଡ଼୍ କରିବା କେତେବେଳେ କଁ ଯିବା ନା ନାଇଁ।
ହୁଁ ନିଶ୍ଚୟ ନିଶ୍ଚୟ ଆପଣ ଖାଲି ମତେ ଦିନ ଟା ସ୍ଥିର କରିକି ଦିଅନ୍ତୁ ଆଉ ସବୁ ମୋ ଉପରେ ଛାଡ଼ି ଦିଅନ୍ତୁ ଠିକ୍ ଅଛି।
ଦିନଟା ଦେଖିବା ସ୍ଥିର ତ କରିବା ଏବେ ତ ସମୟ ଅଛି ଆହୁରି ଦୁଇ ମିନିଟ୍ ଅଛି। ଆମେ ସେ ତିକି ମଧ୍ୟରେ ଆଉ କିଛି ବାର୍ତ୍ତାଳାପ କଲେ ଭଲ ହୁଅନ୍ତା।
ନିଶ୍ଚୟ ନିଶ୍ଚୟ। ଆପଣ କିଛି ଆରମ୍ଭ କରନ୍ତୁ।
ହଁ ମୁଁ ହିଁ ସର୍ବାଧିକ ସବୁବେଳେ ଆରମ୍ଭ କରୁଥିବି। ଆପଣ ବି ତ କିଛି କରନ୍ତୁ।
ନାଇଁ ଆଜ୍ଞା। ମୁଁ କଣ ଆରମ୍ଭ କରିିବି। ଆପଣ ତ ମୋଠୁ ଅଧିକା ଜ୍ଞାନୀ। ମୁଁ ତ ଆପଣଙ୍କ ତଳେ। ମୁଁ କଣ କହିବି? ଆପଣ କଅନ୍ତୁ।
ନା ନା। ସେମିତି କାଇଁ ଭାବୁଛନ୍ତି? ସମସ୍ତେ ସମାନ।
ହ ତାହା ବି ସତ କଥା। ହଁ। ଆଚ୍ଛା ଆଚ୍ଛା। ହଉ କଣ କହିବା ତୁ କୁହ?
ଦେଇ ନାହାନ୍ତି।
କଣ କହିଲେ ଟିକେ
ମୁଁ କହିଲି କି ଆପଣ କେବେ ଗାଁକୁ ଗଲେଣି ନା ଯାଇ ନାହାନ୍ତି?
ଗାଁକୁ ଯାଇଥିଲି ଏଇ ନୂଆ ବର୍ଷ ଦିନ ଯାହା ଯାଇଥିଲି। ତାପରେ ତ ଆଉ ଯିବାର କେବେ ଆଶା ରଖିନି। ସେ ନୂଆ ବର୍ଷ ଦିନ ଯାଇଥିଲି। ଗୋଟିଏ ଦିନ ରହିକି ପଳେଇ ଆସିଥିଲି। କିଛି କାମ ଥିଲା ଗାଁ ରେ ମୋର। ଏଇ କାମ ସାରିକି ପା ଆସିଗଲି।
ଓହୋଃ। ଗାଁ ରେ ଟିକେ ରଜ ସମୟରେ ଯାଇଥିଲେ ଭଲ ହେଇଥାନ୍ତା। କାରଣ ସେଠାରେ ତ ରଜର ମଜା ଟିକେ ବୋହୁତ୍ ଅ ନିଆରା ଲାଗେ।
ହଁ ଗାଁରେ ତ ରଜ ମଜା ନିଆରା। ହଁ ଆପଣ କେବେ ଯାଇଛନ୍ତି ନା ଯାଇନାହାନ୍ତି ଆଉ?
ନା ମୁଁ ଆଉ କେତେ ଦିନ ହେଲା ଗାଁକୁ ଯାଇ ନାହିଁ। ଯେତେ ଇଚ୍ଛା ହେଲେ ମଧ୍ୟ କଣ ହଉଛି ଭାବୁଛି ଦଶହରାକୁ ଯିବି ବୋଲି।
ହଁ ହଁ, ଯାଆନ୍ତୁ ନିଶ୍ଚୟ ଯାଆନ୍ତୁ। ଟିକେ ଗାଁ ବୁଲି ଦେଇ ଆସନ୍ତୁ।
ଓହୋଃ, ତେବେ ତ ଆମେ ନିଶ୍ଚୟ ଯିବା। ଦେଖିଆ କଣ ହଉଛି। ଆମେ ଠିକ୍ ଅଛି। ମୁଁ ତ ଆପଣଙ୍କୁ ଜଣେଇବି। ଯଦି ଯିବାର ହୁଏ ଆମର।
ନିଶ୍ଚୟ ଠିକ୍ ଅଛି। ଠିକ୍ ଅଛି। ନିଶ୍ଚିନ୍ତ ହେଇକି ମତେ କୁହନ୍ତୁ।